ହ୍ୟାଲୋ।
ହ୍ୟାଲୋ।
ହଁ ସାଙ୍ଗ କଣ କରୁଛୁ?
ଏଇ ଏଇଠି ବସିଛି ଆଉ ତୁ କଣ କରୁଛୁ?
ମୁଁ ଏଇଠି ବୁଲୁଥିଲି ଟିକେ ପବନ ଖାଉଥିଲି ଆଉ ଗରମ ହଉଛି ନା ଆଉ ସାଙ୍ଗ କଣ ଖବର ଭଲ ଅଛୁ?
ହଁ ହଁ ମୁଁ ଭଲ ଅଛି ଆଉ ତୁ କେମିତି ଅଛୁ?
ହଁ ମୁଁ ତ ବହୁତ ଭଲ ଅଛି ଠାକୁରଙ୍କ ଦୟାରୁ ମୁଁ ବହୁତ ଭଲ ଅଛି ଆଉ ମୋ ପରିବାର ଲୋକ ବି ବହୁତ ଭଲ ଅଛନ୍ତି ଆଉ ତୋ ଘର ଲୋକ ଭଲ ଅଛନ୍ତି ତ?
ହଁ ସମସ୍ତେ ଭଲ ଅଛନ୍ତି। ଆଉ କଣ ଖାଇଛୁ ତୁ ଆଜି? ହଁ ସମସ୍ତଙ୍କ ଦେହ ଭଲ ଅଛି ଆଉ ତୁ କଣ ଖାଇଛୁ ଆଜି?
ମୁଁ ତ ଏପର୍ଯ୍ୟନ୍ତ କିଛି ଖାଇନି ଗାଧେଇକ ଖାଇବି ଆଉ ଏଇଠି ବସିଥିଲି ତ ତୋ କଥା ମନେ ପଡିଗଲା ଫୋନ କରିଦେଲି ଆଉ। ଆଉ କଣ ଆଉ ଏବେ ତୁ କଣ କରୁଛୁ?
ଏବେ ଆ କାହିଁକି କିଛି କରୁନି ଏଇ ତ ଏମିତି ଅଛି ବସିଛି ବୁଲୁଛି ଆଉ। ଆଉ କଣ କରିବି ତୁ କଣ କହ।
ଆଉ ସାଙ୍ଗ ତମ ଆଡେ ଦଶହରା ହୁଏ କି ନାଇଁ କେମିତି କଣ ସବୁ ହୁଏ ଦଶହରା ତମ ଆଡେ?
ହଁ ଆମର ତ ବହୁତ ଭଲ ଦଶରା ହୁଏ କାହିଁକି ନା ଆମ ଗାଁ ଠୁ ଆଠ କିଲୋମିଟର ଦୂରରେ ଗୋଟେ ଗାଁ ଅଛି ଆମର ତ ଗୋଟେ ବଜାର ଅଛି ସେଇଠି ଆମର ମାନେ ବଳଦ ଯାତ୍ରା ହୁଏ ତ ମୁଁ ଶୁଣିଛି ଆମ ଏଠି ବଳଦ ଯାତ୍ରା ବହୁତ ଭଲରେ ହୁଏ ତମରେ କେମିତି କଣ ହୁଏ?
ହଁ ଆମର ବି ସେମିତି ଆମର ବି ଏଇଠୁ ଅ ପନ୍ଦର କିଲୋମିଟର ଦୂରରେ ଆମ ଆମ ବଜାର ଅଛି ସେଇଠି ମାନେ ପ୍ରସିଦ୍ଧ ଆମ ଦଶହରା ହଉଛି ଏଠି ମାନେ ଏଠାକାରାର ଦଶହରା ହଉଛି ଆମ ସେଇଠି ପ୍ରସିଦ୍ଧ ବହୁତ ଦୂର ଦୂରାନ୍ତରୁ ଲୋକ ଦେ ଖି ଆସନ୍ତି ଦଶହରାର ପ୍ରାୟତଃ ଆଠ ଦିନ ପୂର୍ବରୁ ସବୁ ବାହାରୁ ସବୁ ଲୋକ ଆସିକି ଘର ଭଡା ନେଇକି ରୁହନ୍ତି ଖାସ କରି ଦଶହରା ଦେଖିବା ପାଇଁ ତାପରେ ଦଶହରା ଦଶହରାରେ ତ ଆମର ଦୁର୍ଗା ପୂଜା ବି ଏଠି ହୁଏ ଦୁର୍ଗା ମାଙ୍କୁ ପୂଜା କରାହୁଏ। ଅଷ୍ଟମୀ ନବମୀ ଦିନଠା ମାଙ୍କୁ ପୂଜା କରାହୁଏ ଦଶମୀ ଦିନ ଟିକେ ଅଧିକ ବଡ ଆକାରରେ ମାଆଙ୍କୁ ପୂଜା କରାଯ ଯାଏ ସେଦିନ ଭୋଜି ଭାତର ଆୟୋଜନ ଥାଏ ଆମେ ମାନ ଯାଉ ଆମ ଘର ଲୋକ ସମସ୍ତେ ଯାଉ ସେ ଠାକୁରଙ୍କ ପାଖକୁ ମାଙ୍କୁ ଦଶ ଅର୍ଚନା କରୁ, ପ୍ରସାଦ ପାଉ ଆଉ ବଜାର ବୁଲାବୁଲି କରୁ ବହୁତ ସାରା ଦୋକାନ ବାଡି ସେଠି ଆମର ପଡେ। ବୁଲାବୁଲି କରିକି ଆସୁ ଆଉ କଣ ଆଉ ଏକାଦଶୀ ଦିନ ତ ଆମର ରାବଣ ପୋଡି ହୁଏ ସେଇଦିନ ବଳଦ ଯାତ୍ରା ବି ଆମର ହୁଏ। ବଳଦମାନଙ୍କୁ ବୁଲାନ୍ତି ବଜାର ସାରା, ସଜେଇବି ନା ଆଉ ନାଚ ଗୀତ ଏମିତି ସବୁ ହୁଏ ରାବଣ ପୋଡି ମଧ୍ୟ ସେଠି ହୁଏ ଆମେ ସମସ୍ତେ ଖୁସିରେ ଦେଖୁ ଆମ ବହୁତ ଭଲ ଲାଗେ ହଉ। ଆଉ କଣ ଆଉ ତମଆଡେ କେମିତି କଣ ହୁଏ କ?
ଆମ ଆଡ଼େ ତ କହିଲି କି ଆମ ଘରରେ ଯେମିତି ଆଠ କିଲୋମିଟର ଦୂର ଗୋଟେ ବଜାର ଅଛି ଆମର ତ ସେଠି ଆମ ବଳଦ ଯାତ୍ରା ହୁଏ। ତ ବହୁତ ବହୁତ ଜାଗାରୁ ବଳଦ ଆଣିକି ବଳଦ ମାନଙ୍କୁ ସଜେଇକି ବୁଲାନ୍ତି ଦଶହରା ଦିନ ତ ଦଶହରା ପୂଜା କହିବାକୁ ଗଲେ ଆମର ଦୁର୍ଗା ମାଙ୍କର ପ ପର୍ବ ସେଇଟା ତ ବୋଉ ମାନେ ବହୁତ ଖୁସି ଲାଗେ କି ଏଇଟା ମୋ ମାନେ ତ ମ ଆମ ଗାଁ ପାଖାପାଖି ସେଇ ଗାଁ ବଜାର ଟା ଅଛି। ତ ବହୁତ ଭଲ ଲକ୍ଷେ ଲକ୍ଷ ପରେ ବହୁତ ଭିର ହୁଏ ଆମର ଏଠି ମାନେ କହିବା ଗଲେ ବି ଏତେ ଲୋକ ଯେ ମାନେ ସେ ଭିତରେ ପଶିବି ଆମେ ବୁଲିକି ଆଉ ଠାକୁରଙ୍କୁ ଦେଖି ହୁଏନି ତ ହୁଏ ଆମର ରାବଣ ଯାଏ ଦଶହରା ଯେହତେ ରାବଣ ପୋଡି ହୁଏ ତ ତା ପରଦିନ ତ ଦଶହରା ପର ଦଶହରା ଆଜି ଯଦି କାଲି ଆମ ରାବଣ ପୋଡି ରାବଣ ପୋଡି ବି ବହୁତ ଭଲ ହୁଏ ଦଶହରା ହିଁ ଭଲ ମାନେ ମୀନା ବଜାର ସବୁ ପଡେ ତ ଖାଇବା ଜିନିଷ ପଡେ ଦୋଳି ଭୁ ଚି ରାମ ଦୋଳି ବହୁତ କିଛି ଦୋଳି ପଡେ ତ ବହୁତ ଏଇ ବର୍ଷ କାଳେ କହୁଚନ୍ତି କି ଏଇ ବର୍ଷ ବହୁତ ଭଲରେ ଆହୁରି ଦଶହରାକୁ ବହୁତ ଭଲରେ କରିବେ। ତ ଦଶ ତ ଯେତେବେଳେ ଦୁର୍ଗା ମାଙ୍କର ପୂଜା ତ ମାଆଙ୍କର ବି ଆମର ଏଠି ବହୁତ ମାନେ ବହୁତ ମେଢ ହଉଚି ଆମର ଏଠି କାହା ଗଲେ କି ମାନେ ପନ୍ଦର କୋଡିଏ ଭଳିଆ ମେଢ ବି ହଉଚି ତ ମାନେ ଏ ବର୍ଷ କହୁଚନ୍ତି ଆହୁରି ବହୁତ କିଛି କରିବେ। ତ ମୁଁ ଭାବୁଚି ତୁ ବି ଆସିଲେ ମତେ ବହୁତ ଭଲ ଲାଗିବ ତୁ ଯଦି ଆସନ୍ତୁ ତ ମିଶିକି ଆମେ ଯାଆନ୍ତେ ଆମ ଗା ମାନେ ଏପଟେ ଆମ ଯୋଉ ବଜାର କୁ ଦେଖିବା ପାଇଁ ଦଶହରା କଣ କହୁଚୁ ଆସିପାରିବୁ ନା ଆସିପାରିବୁନି?
ତୁ ଯେହେତୁ ଡାକୁଚୁ ଏତେ ଖୁସିରେ ଯାହା ହଉ ମତେ ଖୁସି ଲାଗିଲା ନିଶ୍ଚିନ୍ତ ଯିବାକୁ ମୁଁ ଚେଷ୍ଟା କରିବି। ଆଉ ଆମର ବି ଏଠି ଦଶହରା ବହୁତ ପ୍ରସିଦ୍ଧ ଆମର ବି ସେମିତି ତିରିଶ ଟା କି ଚାଳିଶ ଟା ମେଢ଼ ହୁଏ। ଏ ପ୍ରତିପଟ ସବୁ ଏମ ତି ଧାଡି ଧାଡି କରିକି ସବୁ ମେଢ ବୁଲନ୍ତି। ଆମେ ବି ଦେଖୁ ବହୁତ ଖୁସି ଲାଗେ। ଯଦି ତୁ ଯଦି ଫାଙ୍କା ଥିବୁ ତୁ ବି ନିଶ୍ଚିନ୍ତ ତ ପରିବାର ଲୋକଙ୍କୁ ନେଇକି ଆସିବୁ ମତେ ଟିକେ ଖୁସି ଲାଗନ୍ତା। ମୋ ଘର ଲୋକେ ବି ବହୁତ ଖୁସି ହୁଅନ୍ତେ ଆଉ ଏଠି ବି ଆମର ସେମିତି ଦୋକାନ ବାଡ଼ି ବହୁତ ଦୋକାନ ବାଡ଼ି ପଡେ ମିନା ବଜାର ପଡେ ଡ୍ରେସ୍ ଦୋକାନ ପଡେ ଖେଳଣା ଦୋକାନ ଦୋଳି ବହୁତ ସାରା ଜିନିଷ ଏଠି ଆମର ପଡେ ଖାଇବା ଷ୍ଟଲ ସବୁ ପଡେ ଗୁପଚୁପ ଆଇସ୍କ୍ରିମ ପାମ୍ପୁଡି ଚାଟ ଆଉ ଚା ଯଉ ଦୋସା ଏମିତି ବହୁତ କିଛି ଖାଦ୍ୟ ଷ୍ଟଲ ଆମର ଏଠି ପଡେ। ଆମେ ବି ସେମିତି ପ୍ରତିିବର୍ଷ ଆମେ ମ ମୋ ଘର ଲୋକ ମୁଁ ଯାଉ ମଜା କରୁ ବୁଲାବୁଲି କଲୁ ଦୋଳି ମଧ୍ୟ ଖେଳୁ। ଆଉ ପ୍ରତିବର୍ଷ ଆମ ଆମକୁ ବହୁତ ଖୁସି ଲାଗେ ଆଉ। ମୁଁ ଭାବୁଚି ତୁ ଏଇ ବର୍ଷ ଆମ ଗାଁ କୁ ଆସିଲେ ମତେ ଟିକେ ଭଲ ଲାଗନ୍ତା।
ହଁ ତୁ ଯ ଡାକୁଚୁ ତ ମୁଁ ନିଶ୍ଚୟ ଯିବି ତ ତୁ ବି ଆସିବାକୁ ପଡିବୁ ନା କାହିଁକିନା ଯଦି ମୁଁ ଯିବି ତ ତ ଏଇ ବର୍ଷ ଗୋଟେ ବର୍ଷ ତ ଆମେ ଏକା ସାଙ୍ଗେ ଯାଇପାର ଯଦି ତୁ ଡାକୁଚୁ ତାହେଲେ ଏଇ ବର୍ଷ ମୁଁ ଯିବି ଗତ ବର୍ଷ ମେ ଆର ବର୍ଷ ଯଉ ଆମର ଆସିବଛ ଦଶହରା ତ ସେଇ ଦଶହାରେ ତୁ ଆସିବୁ ଆମ ଆମ ଆମ ଗାଁ ଆମ ଘରକୁ ଆସିବୁ ତ ଆମେ ଯିବା ସମସ୍ତେ ଦେଖିକି ଦଶହରା ଆସିବା ତ ଯେତେବେଳେ ତୁ ଡାକୁଛୁ ତ ମୁଁ ଯାେ ପ୍ରଥମେ ଘରେ କହିବୁ ତ ଘରେ ତ ମନା କରିବେନି ନା ଯେତେବେଳେ କହିବି କି ହଁ ଆମ ସାଙ୍ଗଟେ ମତେ ଫୋନ କରି ଡାକୁଛି ତାଙ୍କ ଘରେ ଦଶହରା ହଉଛି ତ ଘରେ ମନା କରି ବେନି ତ ତୁ କହୁଛୁ ଯଦି ମୁଁ ନିଶ୍ଚୟ ଯିବି ତ ଆମର ତ ଦଶରା ଅଛି କହି କହିବାକୁ ଗଲେ ମାସେ ପାଖାପାଖି ଅଛି ଦଶହରା ତ ମୁଁ ପ୍ରଥମେ ଘରେ କୁହେ ତାପରେ ତ ତାକୁ ଜଣେଇବି ଆଉ।
ହଁ ତୁ ଘରେ ପଚାରିବୁ ତୁ ଘରେ ପଚାରି ମୋତେ ଜଣେଇବୁ ଆଉ ଆମେ ଭାବୁଚି ମଉସା ମାଉସୀ ଆଉ ତମ ପୁଅ ଝିଅ ସମସ୍ତଙ୍କୁ ପରିବାର ଲୋକଙ୍କୁ ନେଇକି ଆସ୍ସ୍ଥାନ୍ତୁ ନା କରି ଖୁସି ଲାଗନ୍ତା।
ହଁଯେ ଏବେ ସମସ୍ତେ ଯାଇପାରିବେନି କାହିଁକି ନା ଦେହ ଖରାପ ଅଛି ବୋଉର ଦେହ ଖରାପ ଅଛି ତ ଆଉ ବୋଉ ଯାଇପାରିବେନି ଯଦି ହବ ମୁଁ ଆଉ ମୋ ଭାଇ ହବ ଯଦି ଆମେ ଯିବୁ। ତ ତ ଘରେ ମୁଁ ପ୍ରଥମେ ପଚାରେ କାହିଁକି ନା ବୋଉ ବି ଯାଇପାରିନି ଦେହ ଖରାପ ଅଛି। କିଛି ଆଉ ବାପା ବି ଯାଇପାରିବେନି ଆଉ। ମୁଁ ଏଥି କହିକି ଆମ ପୁଅ ପୁଅ ଆଉ ମୋର ଯିବୁ ଆଉ।
ଆଚ୍ଛା ହଉ ତୁ ନିଶ୍ଚିନ୍ତ ଆସିବାକୁ ଚେଷ୍ଟା କରିବୁ ଭୁଲିବୁନି ହେଲା ନହେଲେ ତୋ ଉପରେ ବହୁତ ରାଗିବି ମୁଁ ତୋ ସହିତ ଆଉ କଥା ହେବିନି।
ହୁଁ ନା ନା ନିଶ୍ଚୟ ଯିବି ନା ତୁ ଯେତେବେଳେ ଡାକୁଛୁ ତୁ ନିଶ୍ଚୟ ଯିବାକୁ ପଡିବ କାହିଁକି ନା ଏଟା ବି ମାନେ ଯାହାହେଲେ ବି ମାଙ୍କ ପୂଜା ମତେ ଗଲେ ବି ସେଠି ଦର୍ଶନ ମାଙ୍କର ମିଳିଯିବ କାହିଁକି ନା ଯୋଉ ନବମୀ ଅଷ୍ଟମୀରେ ଯେ ମାଙ୍କର ଭଲ ପୂଜା ହୁଏ ଦୁର୍ଗା ଅଷ୍ଟମୀ। ତ ମତେ ଅ ଦୁର୍ଗା ଅଷ୍ଟମୀ ଦିନ ବହୁତ ଖୁବ ଭଲ ଲାଗେ ଯାଇକି ମାଙ୍କ ପାଖରେ ଦୁର୍ଗାଷ୍ଟମୀ ମାନେ ଝିଅ ମାନେ ବି କରନ୍ତି ତ ଶୁଣିଛି ଆମର ଏପଟ ମାନେ ଏପଟରେ ଆମେ କରନ୍ତି ଝିଅ ମାନେ ବି କରନ୍ତି ଓଷା ତ ମୁଁ ଗଲେ ଏଠି ମୋ ମାଆଙ୍କ ଦର୍ଶନ ବି ହେଇଯିବ ସେଟା ବି ବହୁତ ଖୁସି ଲାଗିବ
ହଁ ତାପରେ ବି ଆମେ ସବୁ ପ୍ରତିିବର୍ଷ ଆମେ ଏକୁଟିଆ ଯାଉଛୁ ତୁ ଯଦି ଏଇ ବର୍ଷ ଆମ ସହିତ ମିଶିକି ଯିବୁ ଆମକୁ ଟିକେ ଅଧିକ ଖୁସି ଲାଗନ୍ତା ଆଉ ତୁ ବି ଦେଖିପାରନ୍ତୁ ଆମର ଏଇପଟେ କେମିତି କଣ ସବୁ ମାନେ ପାଳନ କରାହଉଛି ତୁ ବି ଦେଖିକି ଯଦି ଏଇ ବର୍ଷ ଯିବୁ। ତମ ପରିବାର ଲୋକଙ୍କ ସହିତ କଥା ହବୁ ହଁ ମୋ ସାଙ୍ଗ ହର ଗାଁ ରେ ଏମିତି ସବୁ ଭଲ ଉତ୍ସବ ପାଳନ କରାହଉଛି ସେମାନଙ୍କ ମନରେ ବି ଆଗ୍ରହ ଆସିବ ଯେ ଗତ ବର୍ଷ ପୁଣି ଆମ ଗାଁକୁ ଆସିବା ପାଇଁ ମତେ ଟିକେ ଖୁସି ଲାଗନ୍ତା ଆଉ।
ହଁ ଆମ ଏପଟେ ବି ବହୁତ ଭଲ ହଉଛି ମୁଁ ବି ସବୁ ସାଙ୍ଗମାନଙ୍କୁ ଆଉ ଫୋନ କରିଥିଲି ତ ସେମାନେ ସମସ୍ତେ କହିଲେ କି ଆମ ବାହାରେ ବି ପା ପାଠ ପଢୁଛନ୍ତି ସମସ୍ତେ ବାହାରେ ତ କି ମାନେ ସମସ୍ତେ ଆସିପାରିବେନି ନା ତ ମୁଁ ବି ଏମିତି କେତେ ଜଣ ଙ୍କୁ ଫୋନ କରିକି କହିଥିଲି କି ଆସିବା ପାଇଁ ତ ଜଣେ ଦି ଜଣ ହଁ କହିଛନ୍ତି ତ ସେମାନେ ଆସିଲେ ଖୁସି ଲାଗିବ ମାନେ କହି କଥାରେ କହିଦେଲେ ହବନି ତ ତୁ ବି ସେମିତି ନିଜେ ଆସିଲେ ଦେଖିବୁ କି ଆମ ଏପଟେ କେମିତି ମାନେ ଭଲ ଦଶହରା ହଉଛି ଆଉ ମାଙ୍କ ଦୁର୍ଗା ମାଙ୍କର କେମିତି ପୂଜା ହଉଛି ତ ଖାଲି କଥାରେ କହିଦେଲେ ହୁଏନି କି ହଁ ସେତ ଯିଏ କହିଦେଲେ କହିବ ହଁ ସେ କହୁଛି ତ ଭଲ ହଉଛି କି ନାଇଁ ଆମେ କେମିତି ଜାଣିବା ତ ତୁ ନିଜେ ଆସିବୁ ଦେଖିଲେ ବି ଜାଣିପାରିବୁ କି ଆମର କେମିତି ଦଶହରା ହଉଛି ତୁ କହିବୁ କି ହଁ ସେ ସତ କହୁଥିଲେ ତାଙ୍କ ଆଁରେ ବହୁତ ଭଲ ଦଶହରା ହଉଛି। ହେଲା।
ସେଟା ବିି ସତ କଥା ନ ଦେଖିଲେ କେମିତି ଜାଣିବା ଦେଖିବାକୁ ଯାହେଲେ ପଡିବ। ଆଉ ଶୁଣୁ ତୁଇ ଦୁର୍ଗା ମା ବହୁତ ଭଲ ଲାଗନ୍ତି ମାଙ୍କୁ ଦର୍ଶନ କରି ମୁଁ ବହୁତ୍ ଖୁସି ଅଛି କ ଏଇ ବର୍ଷ ଯଦି ଆମ ଗାଁକୁ ଆସି ଯଦି ଏଇ ବର୍ଷ ଯଦି ଫାଙ୍କା ଥିବି ତ ଯାଇପାରିବି ନହେଲେ ନାହିଁ ଗତ ବର୍ଷକୁ ତମ ଗାଁକୁ ମୁଁ ଯିବି ମାଆଙ୍କୁ ଦର୍ଶନ କରିକି ଆସିବି ଆଉ ଆଉ ଆମର ଏଠି ବହୁତ ପିଠା ପଣା ବିହୁଏ ଆମ ଆମ ଘରେ ବି ପିଠା ପଣା କରନ୍ତି ପ୍ରଥମେ ତ ଦଶହରା ଆସିଲେ ଆମ ଘର ସବୁ ପୋଛା ପୋ ଅଛି ଘର ଧୁଆ ଧୋଇ ବହୁତ ସାରା ପରିଷ୍କାର ପରିଚ୍ଛନ୍ନ କରିବାର ଅଛି ଆମ ଘରକୁ ତାପରେ ନୂଆ ଡ୍ରେସ ବି ଆମର କରିବାର ଅଛି ଆମର ଏଇପଟେ କଣ ପ୍ରତିବର୍ଷ ଦଶହରା ଆମେ ଦଶହରାରେ ଯାହାହଲେ ଆମେ ସମସ୍ତେ ନୂଆ ପିନ୍ଧିବୁ ନୂଆ ପିନ୍ଧି ଠାକୁରଙ୍କୁ ଦର୍ଶନ କରିବୁ। ଆଉ ମତେ ବି ବୋହୁତ ଭଲ ଲାଗେ ଯାହା ହୋଉ ମାଆଙ୍କୁ ଦର୍ଶନ କରିବା ଆ ନିମନ୍ତେ ତ ମୋ ନୂଆ ଡ୍ରେସ ହେଇଯାଉଚି ନୂଆ ଡ୍ରେସ ପିନ୍ଧିବା ପାଇଁ ମତେ ବୋହୁତ ପସନ୍ଦ ଲାଗେ ଆଉ ମତେ ବୋହୁତ ଭଲ ବି ଲାଗେ ଆଉ କଣ ତୁ ନୂଆ ଡ୍ରେସ କରୁଚୁ ନା ନାଇଁ କରୁନ ସେମିତି
ହଁ ମୁଁ ନୂଆ ଡ୍ରେସ କରେ ତ ନୂଆ ଡ୍ରେସ୍ କଣ ଯଦି ବି କୋଉ ବର୍ଷ କି କୋଉ ମାନେ ଓଷାରେ ଯଦି ଆଣିି ନାହାଁନ୍ତି ସେଇ ଇଏରେ ଆଣିପାରିବେ ତ ଆମର ଏପଟ ବି ସମସ୍ତେ ନୂଆ ପିନ୍ଧିକି ଦର୍ଶନ କରନ୍ତି। ତ ମୁଁ ଆଣେ କିନ୍ତୁ ଗ ମାନେ ଗତ ଯିବା ବର୍ଷ ଦିଇ ବର୍ଷ ହେଲାଣି ମୁଁ ଆଣିନ ଥିଲ ତ ଏଇ ବର୍ଷ ହବ ଯଦି ଦଶରାକୁୁ ମୁଁ ଆଣିବି ନୂଆ ଡ୍ରେସ ତ ଦଶ ମାନେ କହିଗଲେ ମାନେ ସବୁବେଳେ ତ ଡ୍ରେସ ପତ୍ର ଆଣି ହବନି ନା ତ କିଛି କେତେବେଳେ ଅସୁବିଧା ପଡେ କେତେବେଳେ ଭଲ ପଡେ ତ ସେଥିପାଇଁ ତ ମାନେ ସବୁ ଓଷାରେ କରିବାକୁ ପଡିବ ନା ତ ଖାଲି ବି ଦଶରା କହିଥିଲା ବୋନୁ ସବୁ ଓଷାର ଅଛି ଗୋଟେ ଝିଅ ମାନଙ୍କର ଆଗେ ରଜ କୁମାର ପୂର୍ଣ୍ଣିମା ଜାଗର ତ ସବୁ ଓଷାର ଅଛି। ତ ସବୁ ଗ ମାନେ ଓଷାର କଲେ ତ ପୁଣି ଆଉ କରିହବନିନା ତ ଏଇ ବର୍ଷ ଭାବୁଚି କି ଆ ମୁଁ ମାନେ ଭାବୁଚି ଦଶହରା ଆକୁ କରିବି।
ହୋଉ ଯାହା ହୋଉ ସାଙ୍ଗ ତତେ ତ କଥା ହେଇକି ମତେ ବୋହୁତ ଖୁସି ଲାଗିଲା। ଭଲ ବି ଲାଗୁଚି ଆଶା କରୁଚି ତୁ ନିଶ୍ଚିନ୍ତ ଏ ବର୍ଷ ତୁ ଆମ ଗାଁକୁ ଆସିବୁ। ଆଉ ତୋ ପରିବାର ଲୋକଙ୍କୁ ନେଇକି ଆସିବା ପାଇଁ ଚେଷ୍ଟା କରିବୁ। ଯଦି ମାଆଙ୍କ ଦେହ ବି ଭଲ ହେଇଯାଇଥିବ ତାଙ୍କୁ ଆଣିବାକୁ ଚେଷ୍ଟା କରିବୁ। ହୋଉ ସାଙ୍ଗ ଏବେ ମୁଁ ରଖୁଚି ଆଁ ପରେ ଫୋନ କରିବି ଆଉ।
ହୋଉ।
ଯୋଉ।